ହାଲୋ ହଁ।
ହଁ ଆପଣ ଏବେ କଣ କରୁଥିଲେ କି?
ଏ ଏଇଠି ବସିଥିଲି ଆଉ ଆପଣ କଣ କରୁଚନ୍ତି?
ହଁ ମୁଁ ବି ଏବେ ଟିକେ ଚାଲିବାକୁ ଆସିଛି ସଂଧ୍ୟା ଵେଳେ ଚାଲିବା ଟା ଭଲ। ମୁଁ କହିଲି ଦେଖିଆ ଟିକେ କଲ୍ କରିଦିଏ ଆଉ କଣ କରୁଚନ୍ତି କି କଣ।
ଓହୋ ଚାଲିବାକୁ ଯାଉଚନ୍ତି ତାହେଲେ ହଁ ଆମେ ବି ଯାଉଛୁ ସକାଳୁ ଚାଲି ନା ସକାଳୁ ଆମେ ଟିକେ ଯଉ ମନଣିଂ ୱର୍କ କରୁଛୁ ଆଉ।
ହଁ ତ ମୁଁ ସେଇଥି ପାଇଁ ଲଗେଇଥିଲି ଆଉ ଆମ ଆଡେ ତ ହୋଲି ପର୍ବ ଟା ତ ବହୁତ ବଢିଆ ସେ ପାଳନ କରାଯାଏ। ହୋଲି ଯେହେତୁ ଗୋଟେ ରଙ୍ଗର ପର୍ବ ବହୁତ ମାନେ ବଢିଆ ଲାଗେ ହୋଲି ପୂର୍ବରୁ ଆମେ କ କରୁନା ଯାଇକି ପ୍ର ପ୍ରଥମେ ହୋଲି ସବୁ ମୁଁ ତ ଜାଣିଥିବେ ବଜାରରେ କେତେ ପ୍ରକାରର ହୋଲି ଆସିଲାଣି। ଆଣୁ ଯୋଉଟା ଆମ ଦେହ ପାଇଁ ବହୁତ ଭଲ ଯୋଉଟା। ତିଆରି ହଉଛି ଯେମିତି ଆମର ହଳ ହୋଲି କେବଳ ହଳଦୀ ଚାଉଳରେ ମିଶିକି ତିଆରି ହଉଛି। ମୁଁ ଗୋଟେ ଦେଖିଥିଲି ବଜାରରେ ବିକ୍ରି ହଉଛି ପତ୍ରର ନୀଳ ପତ୍ର ସେଟା ସେରା। ଆଉ ଟିକେ ଅଭିର ଆଣିବୁ ଆଉ ଅଧିକ ଯଉ ମୁଣ୍ଡ ଫଟା ରଙ୍ଗ କୁହନ୍ତିନି ନା ସେଇରା ଛାଡ଼ିବା ବହୁତ କଷ୍ଟ ଆଉ ପିଚି୍କାରି ଆଣନ୍ତି। ମୁଁ ମାନେ ହାତରେ ତ ବଡି ଲୋସନ ମାରିଦେଇେକି ଯାଉ ଯେହେତୁ ହାତଟା ଟି ତେଲିଆ ଥିଲେ ଜଲଦି ରଙ୍ଗ ଟା ଛାଡି ଯାଏ। ଆଉ ମୁହଁରେ ତ ମୁଁ ନିହାତି ମଶ୍ଚରାଇଜର ଲଗେଇକି ଯାହେ ଆଉ ମୁଁ ମୁଣ୍ଡରେ ମୁଁ ଜମା ହୋଲି ପକେଇବାକୁ ଦେଇନି କାରଣ ଚୁଟିରେ ଜାଣିଥିବେ ରଙ୍ଗ ପଡିଲା ମାନେ ଛାଡିବା ବହୁତ କଷ୍ଟ। ତ ମୁଁ କ୍ୟାପ ଲଗେଇକି ହିଁ ଖେଳେ ହୋଲି। ଆଉ ହୋଲି ଖେଳିକି ତ ଅବସ୍ଥା ଖରାପ ଆଉ ହୋଲିରେ ଏଇ ଯୋଉ ପିଅନ୍ତି ନା ଭାଙ୍ଗ ପିଅନ୍ତି ମୁଁ ସେରା ପିଏନି ମୁଁ ଖାଲି ଟିକେ କୋଲ୍ ଡ୍ରିଂସ ଏମିତି ରେ ଥଣ୍ଡା ଯଦି ପିଇିବି ନହଲେ ନାଇ ଯଦି ଲେମ୍ବୁ ସରବତ ଥିବ ମୁଁ ସେଟା ପିଏ। ଆଉ ମତେ ନା ଭାଙ୍ଗ ମୁଁ ଜମା ପିଏନି ଆଉ ଆପଣ କା ଆଡ଼େ ହୋଲିରେ ଆପଣ ଭାଙ୍ଗ ପଣା ପିଅନ୍ତି ନା ପିଅନ୍ତିନି?
ନା ନା ଭାଙ୍ଗ ଆମ ଆଡେ ମାନେ ଏମିତି ହୋଲି ହୁଏ ଯେ ମାନେ ଆମର ଯ ହଉଛି ପଣା ହୁଏ ହେଲେ ସେଥିରେ କଣ କହିଲେ ଭାଙ୍ଗ ମିଶେ ନାହିଁ। ଆମର ଯୋଉ ହଉଛି ଫାଷ୍ଟ ଆମର ଯୋଉ ଦୋଳ ପୂର୍ଣ୍ଣିମା ନୁହ। ସେ ଦୋଳ ପୂର୍ଣ୍ଣିମା ଦିନ ମାନେ ଆମର ସେଇ ଦିନଠୁ ହୋଲି ଆରମ୍ଭ ହୋଇଯାଏ ଆମର ଯୋଉଛି ଯୋଉ ରହିଲେ ଗୋପାଳ ଝିଅ ଯୋଉ ଆମର ଯୋଉ ରହିଲେ ରାଧାକୃଷ୍ଣ। ସେ ଆମ ଏଇଠି ଗୋଟେ ଗାଁରେ ଗୋଟେ ମଠଟେ ଅଛି ଛୋଟ ମଠଟେ ସେଇଠି ମାନେ ଠା ଠାକୁରଙ୍କୁ ମାନେ ଯୋଉ ବିମାନରେ ତା ଗାଁ ଟା ଯାଙ୍କର ଯୋଉ ଅଛି ଗଉଡ ବାଡି ଗୋଟେ ଅଛି ମାନେ ଗଉଡ ବାଡି ଖେଳି ଖେଳି ମାନେ ରାତି ରାତିରେ ମାନେ ଯୋଉ ହଉଛି ଉ ଦିନରେ ବି ଦିନରେ ବି ଗୋଟେ ଖଣ୍ଡା ଖେଳନ୍ତି। ଆଉ ଯୋଉ ହଉଛି ରାତିରେ ଗଉଡ ବାଡି ଖେଳି ଖେଳି ମାନେ ଯୋଉ ଗାଁ ଟାଙ୍କ ବୁଲାନ୍ତି। ଆଉ ସେତେବେଳେ ମାନେ ଠାକୁରଙ୍କୁ ମାନେ ଅଭିର ଲଗାନ୍ତି ତା ସାଙ୍ଗରେ ବି ମାନେ ଯୋଉ ହଉଛି ସମସ୍ତେ ସ୍ତଙ୍କୁ ବି ଟିକେ ଟିକେ ମାନେ ଏମିତି ଅବିର ଲଗେଇ ଦିଅନ୍ତି ଆଉ ଯ ହଉଛି ମାନେ ଯୋଉ ଘରେ ବି ଟିକେ ଟିକେ ଅବିର ଦେଇ ଦେଇ ଯାଆନ୍ତି ଆଉ ଯୋଉ ହଉଛି ମାନେ ଯାହାର ବି ଯାହା ଇ ଇଚ୍ଛା ମାନେ ସେ ଠାକୁରଙ୍କୁ ଦିଏ ଭୋଗ ମାନେ ଭୋଗ ଫଳମୂଳ ଯାହା ପଇସା ନି ଦିଅନ୍ତି ଏମିତି ମାନେ ଆମ ଗାଁଟାକ ବୁଲନ୍ତି ଆଉ କଣ। ଗୌଡ଼ ବାଡି ବି ଖେଳ ହୁଏ ସେଇ ମାନେ ସେଇ ଦିନଠୁ ମାନେ ସେଇ ଦିନଠୁ ମାନେ କହିବାକୁ ଗଲେ ଆମର ହୋଲି ଆରମ୍ଭ। ତା ପରଦିନ ସକାଳୁ ମାନେ କିଏ ତ ଗାଧେଇକି ଖେ କିଏ ନ ଗାଧେଇକି ଖେଳେ ମାନେ ଆମେ ତ ମାନେ ଝିଅ ପିଲା ମାନେ ଏମିତି ଘରେ ଖେଳୁଛି ଯାହା ଘର ପରିବାର ସହ ମାନେ ଯୋଉ ପୁଅ ପିଲା ମାନେ ରହିଲେ ସେମାନେ ଯୋଉ ହଉଛି ଡିଜେ ବଜେଇକି ତାଙ୍କର ମାନେ ଯୋଉ ହଉଛି ପୁରା ଗାଁ ପ୍ରଶେସନ ମାନେ ଆଗ ସ୍କୁଲ ପାଖରେ ପୁରା ମେଞ୍ଚ ଖେଳିବେ ଖେଳିବେ ମାନେ ତାପରେ ଏଠୁ ଯୋଉ ହଉଛି ମାନେ ଗାଁ ପ୍ରଶେସନ କରିବେ ତାପରେ ସେଠୁ ଯୋଉ ହଉଛି ଲାଷ୍ଟରେ ମାନେ ଯଉଛି ମଣ୍ଡପରେ ମାନେ ଯୋଉ ହଉଛି ସମ ଘରୁ କି ମାନେ ସେମାନେ ଯଦି ପଇସା ଆଦାୟ କରିକି ମାନେ ଯୋଉ ହଉଛି ପଣା କରିବ ସେଥିରେ ହେଲେ ମାନେ ପଣା ମାନେ ସବୁ ଛୋଟ ଛୁଆ ବଡ ମାନେ ସମସ୍ତେ ମିଶେଇକି ପିଉଚନ ନା ସେଥିଲାଗି କଣ ମାନେ ସେଥିରେ ଭାଙ୍ଗ ହିଁ ଟୋଟାଲେ ମାନେ ମିଶାନ୍ତି ହିଁ ନାହିଁ ଆଉ ଯୋଉ ହଉଚି ମାନେ ମୋରୋ ଯଉତକ ଛୋ ଛୋଟ ଛୋଟ ଭାଇ ମାନେ ରହିଲେ ସେମାନେ ପିଅନ୍ତି ତା ସାଙ୍ଗେ ମୋ ପାଇଁ ବି ମାନେ ଗୋଟେ ଗ୍ଲାସ ବି ନେଇ ଆସନ୍ତି। ଏମିତି ହୁଏ ଆଉ ଆଉ ଆମେ ତ ଯୋଉ ହଉଜି ସାଙ୍ଗମାନେ ମାନେ ମୁଁ ତ ମୋ ମାମୁ ଘରେ ରହିକି ପଢୁଥିଲି ଏବେ ମୁଁ ଆମ ଗାଁକୁ ଆସିଲିଣି ଭାରି। ତ ଏଠି ବି ସାଙ୍ଗ ଏମିତି କେହି ନାହାନ୍ତି ତ ଏମିତି ପଡି ଶା ଘର ଭାଉଜ ଏମିତି ଘରେ ଖୁଡି ବୋଉ ବଡ ବୋଉ ଏମିତି ନାନୀ ଏମିତି ମାନେ ଏମାନଙ୍କ ସହ ଯାହା ହୋଲି ଖେଳୁଚି ଆଉ ନହେଲେ ମାନେ ସେମାନେ ପରିବାରର ମାନେ ଆଉ କଣ ତ ଯୋଉଟା ମାନେ ମୁହଁ କାରଣ ମାନେ ଯେମିତି ଚାରିଆଡେ କଲେ ବି ମୁଣ୍ଡ କାନ ମାନେ ହେମିତି କରନ୍ତିନି ଏମିତି ଜଷ୍ଟ ମାନେ ଗାଲ ଟାକୁ ପାଦରେ ଟି ଟିକେ ଟିକେ ପକେଇଦିଏ ତାଙ୍କୁ ତାଙ୍କୁ ପ୍ରଣାମ କରି ତାଙ୍କ ପାଦରେ ଟିକେ ପକେଇ ଦିଏ ତାଙ୍କୁ ଯଉ ସେ ଗାଲରେ ଟିକେ ଲଗେଇଦିଏ ବାସ୍ ସେତିକି ଆଉ ସେମାନେ ବି ମାନେ ମୁଁ ତାଙ୍କର ଝିଅ ବି ଆଉ କଣ ମାନେ ସେ କଣ ମୋ ସହ ମାନେ ମାଡଗୋଳ କରିକି ହୋଲି ଖେଳିବେ ନା କଣ ସେମାନେ ବି ସେମିତି ମତେ ଧୀରେ ଏମିତି ଲଗେଇ ଦିଅନ୍ତି ଆଉ। ଆଉ ଏମିତି ଆଉ ସେଠି ତ ମୁଁ ଏତେବେଳେ କୁନି ମାନେ ମୋ ମାମୁଁ ଘର ଯେତେବେଳେ ଥିଲି ସେତେବେଳେ ଆମେ ତ ପୁରା ସାଙ୍ଗ ମାନେ ପୁରା ଯୋଉ ହଉଚି ପୁରା ତଡା ତୋଡି ହେଇକି କାହା ମୁହଁରେ ବୋଳିଦବୁ କାହା ଆଖିରେ ପୁରେଇ ଦବୁ କାହାର କଣ ହେଇଯେ ଛି ମାନେ ଏରା ବହୁତ ଦୁନିଆ ମାନେ ବହୁତ ଚଗଲା ହେଇଚୁ ବହୁତୁ ମାନେ ଦୁନିଆ କଥା ହେଇଛି ମାନେ ଘରେ ବି ବହୁତ ଛି ଟା ଶୁଣିଚୁ କଁ ପାଇଁ ଏମିତି ହୋଲି ଭୁଡ଼ା ଏମିତି ଏ ମାନେ ଖେଳୁଚୁ ତାଙ୍କର ଯଦି ଆଖିରେ ଇନଫେକ୍ସନ୍ କଣ ହବ। ନାଇଁ ଘରେ ବି ମାନେ ବହୁତ ଚିଡା ଶୁଣିଛୁ। ଏମିତି ଆଉ ଏମିତି ଚଗଲା ହଉଥୁଲୁ ଯେତେବେଳେ ମାମୁଁ ଘରେ ଥିଲୁ। ସାଙ୍ଗ ମାନେ ତ ଏକାଠି ହେଲେ ଏଇଆ ଆଉ ଆଉ ଏମିତି ଫ୍ୟାମିଲି ସହ କଣ ଏରା ହେଇପାରିବ ମାନେ। ଘର ଲୋକ ତ ଚିଡିବେ ନା ହୁଁ।
ହଁ ଆମର ବି ତ ସେମତି ଆଉ ପରିବାର ମାନେ ଗୁରୁଜନଙ୍କ ସହିତ ଆଉ କଣ ହୋଲି ଖେଳି ହେବ କି ଆମେ କଣ କରୁ ନା ଆଗ ତାଙ୍କ ପାଦରେ ମାନେ ଠାକୁରଙ୍କର ଠେ ପୂଜା ସାରିଲା ପରେ ଭଲରେ ପୂଜା ହୁଏ ହୋଲି ଦିନ ମାନେ ଘରେ ଠାକୁର ଆଉ ତ ଠାକୁରଙ୍କଠି ରଙ୍ଗ ତାଙ୍କ ପାଦ ତଳେ ଆଉ ଟିକେ ମୁଣ୍ଡରେ ଟିକା ଭଳିଆ ଲଗେଇଦଉ ତାପରେ ଆଣିକି ଗୁରୁଜନ ମାନେ ଆମର ଯିଏ ବଡ଼ ବାପା ବୋଉ ଆଉ ଭଉଣୀ। ଆଉ ସମସ୍ତେ ରହିଲେ ପାଦରେ ଦେଇକି ଆମେ ଜୁଆର ହଉ ଆଉ ସେତିକି କାରଣ ବଡ଼ ଲୋକଙ୍କ ପାଖେରେ ହୋଲି ଖେଳିବାକୁ ତ ବହୁତ ମୋତେ ତ ବହୁତ ଡର ଲାଗେ କାରଣ ଛିଡ଼ା ଶୁଣିବ କେବେ ହୋଲି ଖେଳିବନି। ହେଲେ ଆଉ ରଙ୍ଗ ଲଗେଇଲେ ଫୁଣି ଗାଧେଇବାକୁ ପଡିବ ଥଣ୍ଡା ଜର ହବ ଏମିତି ଆଉ ସାଙ୍ଗସାଥି ତ ଆଉ ଏବେ ବି ତ ଏମତି ଖେଳ ହେଇପାରୁନି କାରଣ ସାଙ୍ଗସାଥି ମାନେ ତ ସମସ୍ତେ ଆଉ କଣ ଏକାଠି ହେଇପାରୁଚେ କି ଆଉ ସେମିତି ସ୍କୁଲ ସମୟରେ ସମସ୍ତେ ଏକାଠି ହେଇକି ଖେଳି ପାରୁଥିଲେ କିଛି ଅସୁବିଧା ହଉନଥିଲା କିନ୍ତୁ ଏବେ କଣ ସେ ସମସ୍ତେବି ଯେ ଯୁଆରେ କିଏ କୋଉଠି ଚାକିରି କରୁଛନ୍ତି କିଏ କୋଉଠି ପାଠ ପଢୁଚନ୍ତି ତ କୋଉ ମାନେ ଅନ୍ୟ ଜାଗାରେ ରହୁ ଚନ୍ତି ଏମିତି ହେଇପାରୁନି ଆଉ କିନ୍ତୁ ମାନେ ସମସ୍ତେ ନ ଆସିପାରିଲେ ବି ଅଳ୍ପ ସାଙ୍ଗ ଯୋଉମାନେ ଆସନ୍ତି ଆମେ ଖେଳୁ ହୋଲି ଆଉ। ଆଉ ହୋଲି ଖେଳିଲା ମାନେ ବହୁତ ଖୁସି ଲାଗେ ହୋଲିରେ ଯେ ମାନେ ସବୁ ରଙ୍ଗ ଥିବ ଆପଣ ଯେତେବେଳେ ଦେଖିବେ ମାନେ ଥାଳିରେ ସବୁ ସଜ ହେଇକି ସଜ ହେଇକି ଥିବୁ ମାନେ ସଜା ହେଇକି ପୁରା ଥୁଆ ହେଇଥିବ ଆଉ ହୋଲିରେ ମାନେ କପଡା ସବୁ ର କପଡା ଉପରେ ଟଙ୍ଗା ହେଇଥିବ ସେଇଟା ସବୁ ବଢିଆ ଲାଗେ ଆଉ ଦେଖ ଆମେ ତ ମୁଁ ତ କେବେ ବି ଭାଙ୍ଗ ପଣା ପିଏନି କାହିଁକି ନା ଭାଙ୍ଗପଣା ପିଇଲେ ବାବା ମୁଁ ତ କେବେ ସେଟା ସେ ପାଖକୁ ବି ଯାଏନି ନା ମୋତେ ଡର ଲାଗେ କାଁ ଭାଙ୍ଗପଣା କୋଉଠି କୁଆଡେ ଆଉ ମୁଁ କଲିି ପଣା ବି ପିଇକ ଡରିବି କିଏ ଗୋଟେ ଭାଙ୍ଗ ପକେଇ ଦେଇଥିବ କି? ହୁଁ ଆଉ ତାପରେ ହୋଲିରେ ବି ଦେଖିବେ ଦହିବରା ହୋଲି ଖେଳିବେ ତାପରେ ଏ ଯୋଉ ପେ ଟ ଥଣ୍ଡା ପାଇଁ ଦହି ପରା ଖାଇବେ ଦହିବରା ପା ବହୁତ ବଢିଆ ଲାଗେ। ଦହିବରା ସହିତ ଆଳୁ ଦମ୍ ମୁଁ ବି ତ ହୋଲିରେ ଖାଏ। କାରଣ ଯୋଉ ହୋଲି ଖେଳି ଖେଳି ହାଲିଆ ଲାଗିଥିବ ଦହିବରା ଟା ଖାଇସାରିଲା ପରେ ଦେଖିବା ହଁ ଦେଖିବୁ ବଢିଆ ଲାଗିବ। ଆଉ ମୁଁ ନିଜେ ଘରେ ଦହିବରା ତିଆରି କରିକି ତାକୁ ସକାଳୁ ଖାଇକି ଯାଏ। ତାକୁ ଯୋଉଠି ଖେଳୁ ସେଠି ବି ଖାଉ। ତ ଦହି ବରାଟା ମୁଁ କେମିତି କରେ ନା ଆମର ଯେମତି ନର୍ମାଲି ବରାଟା ଛଣା ଯାଏ। ବି ରି ଆନରେ ସେଠି ଆଉ ସବୁ ଅଦା ଫଦା ପକେଇକି କଞ୍ଚାଲଙ୍କା ପକେଇକି ତେଲ ଗରମ କରିକି ବରା ଟା ଛାଣି ହେ ଦିଏ। ହଁ ବରା ତ ଛାଣି ଦେଲା ପରେ ଆଳୁ ଦମ ପାଇଁ ମୁଁ ଆଳୁ ସିଝା ଆଳୁ ରଖିଦେଇଥାଏ ସିଝାଇ କି ଆଉ ମସଲା ଦେଇକି ତାକୁ କଷି ଦେଇକି ସେଇଥିରେ ଆଉ ବରାରେ ମାନେ ଆଳୁ ଦମ ଟା ଉପରେ ପକେଇକି ତାପରେ ମୋ ପିଆଜ ତାପରେ ଟିକେ ସେଉ ଛିଞ୍ଚିଲି।